ଆପଣଙ୍କ କଥାଟି ଏତେ ଅଛି ମୁଁ ଜାଣିପାରୁ ନାହିଁ।
ଏଇ ଚକ୍ର ପାତ ଯି ଲଗେଇଥିଲେ ତ ସେଥିପାଇଁ ମେ ବି। ଏବେ ଏବେ ଠିକ ଶୁଣା ଯାଉଚି?
ଆଜ୍ଞା ଆଜ୍ଞା।
କହନ୍ତୁ କଣ କରୁଥିଲେ ଆପଣ ଖାଇଲେଣି?
ମୁଁ ଆଜି ଖାଇ ନାହିଁ ମୋର ଆଜି ରାତ୍ର ଭୋଜନ ମୁଁ ହୁଁ ତାଗ କରିଲି।
କଣ ପାଇଁ?
ମୁଁ ଖାଏ ଆପଣ ଜାଣିଛନ୍ତି ସାତଟା ବେଳେ।
ହଁ ଭାତ ଖାଇଥିଲେ କି ଆଜି?
ଖାଇ ନଥିଲି ସାତଟା ବେଳେ ଆଉ। ତ ମୁଁ ଆଉ ଖାଇପାରିବିନି ଆଉ ଏବେ ମୁଁ ଏତଥିଲି ଏ ତ ଜମ ଖାଇି ତମୋର ତ୍ୟାଗ।
କଣ କହିବି ଆପଣଙ୍କୁ ତା ବୋଲି ଖାଇବେନି ଖାଇନାହାନ୍ତି ବୋଲି ଖାଇବେନି।
ନା ସାତଟ ରେ ଖାଇନି ମାନେ ନା ଲେଟ୍ ହେଇଗଲାଣି ନା ଦଶଟା ଉପରେ ଆଉ ମୁଁ ଏଇନା କାମ କରୁ କରୁ ମୋର ଲେଟ ହେଇଗଲା। ମୁଁ ଯୋଉ ଆଣିଛି ଆଜି ମୁଁ ଆଜି ଯୋଉ ଗୋଟେ ସେ ଯୋଉ ଗୋଲିଆ ଲାଇଟ କିଣିିକି ଆଣିଞ୍ଚି ଗୋଟେ ଷ୍ଟାଣ୍ଡ କିଣିିକି ଆଣିଞ୍ଚି।
କେତେ ଟଙ୍କା ପଡିଲୁ?
ହଜାର ଟଙ୍କା ଟୋଟଲ ଦିଇ ଟାଙ୍କ।
ଓ ଆଉ
ବଡ ଗୋଲିଆ ଲାଇଟ ମୋ ମହିଳା ମିତ୍ର ବି କହେ। ଆମେ ଦି ଜଣ କିଣିଲୁ ସିଏ ବି ଗୋଟେ ମୁଁ ବି ଗୋଟେ। ଆଜି ପୁରା ଖର୍ଚ୍ଚ ବାର୍ଚ୍ଚ କରିକି ପଳେଇ ଆସଚୁ ଆମ ନିଜ ପଇସାରେ ଆ ନିଜ ପଇସାରେ ଯୋଉ ଆମେ କମେଇଥିଲୁ ନିଜ ପଇସାରେ ଆମେ କିଣିଦେଲୁ। ଆ ଆଉ ମୁଁ ଗୋଟେ ଜିନିଷଟା କିଣିଛି ଗୋଟେ ଯୋଉ ଆପଣଙ୍କ ପାଇଁ ଯୋଉ ଗୋଟେ ଇୟରଫୋନ ଟେ ଏଇଟା ଅଛି ଏମ ଆର ପି ଅଛି ପାଞ୍ଚଶହ ଅନେଶତ ଟଙ୍କା ଜେବ୍ରୋନିକ୍ସର।
ହଁ।
କିନ୍ତୁ ମତେ ପଡିଲା ଏବେ କଣ ବିଗ ବାସ୍କେଟରେ କଣ ଗୋଟେ ସେଲସ ଚାଲିଛି ତ ସେଥିରୁ ଏଇଟା ପଡୁଚି। ଦୁଇଶ କେତେ ଟଙ୍କା ହା ଦୁଇଶ କେତେ ଟଙ୍କା ଗୋଟେ? ତା ଦେହରେ ମୋର ଆଜି ୱାଲେଟ କୁ ଆସିଲା ସଜେ ଶହେ ପଚାଶ ଟଙ୍କା। ତ ଶହେ ପଚାଶ ଟଙ୍କା ମୁଁ ସେଥିରେ କୁପନ ରେ ଲଗେଇଦେଲି ତ ତାପରେ ମତେ ପଡିଲା ଟୋଟାଲା ସା ଛଅଷଠି ଟଙ୍କା ମାନେ ସତୁରୀ ଟଙ୍କା ଆଉ। ବଢିଆ ନୁହ ଏଗ ମାନେ ମୁଁ ପୁରା ଖୁସି ହେତିକି ମତେ ମସ୍ତ ଅଫର ରେ ଏଇଟା ମିଳିଗଲା। ଆ ରିଙ୍ଗଲାଇଟ ଟା ବି ୱାନଥାଉ ମାନେ ହଜାର ଟଙ୍କାରେ ରିଙ୍ଗ ଲାଇଟ ବଡର ବାଲା ରିଙ୍ଗ ଲାଇଟ ମାନେ ଅଠର ଇଞ୍ଚ ବାଲା ଗୋଲଡେନ୍ ଲାଇଟ ଆଣ୍ଡ ଅ ବଡଡ୍ରାଇପୋ ଷ୍ଟାଣ୍ଡ ତାପରେ ଜରମନି ସାଇଟା ଆଣ୍ଡ ମ ମୁଁ ଆଣିଲି ଆଉ ଙ୍କ ଆଣିଚି? ହଁ ଏତିକି ମୋ ଜିନିଷ ମୁଁ ଆଣିଛି ଆଉ ମାଇକ୍ ଟା ଆମେ ଦେଖିଲୁ ଆମେ ମହିଳା ଭିତରୁ ମୁଁ ଦେଖୁଥିଲୁ ଏତେ କିନ୍ତୁ ଆମକୁ ଭଲ ଲାଗିଲାନି ମାନେ ଆମେ ଦେଖୁଥିଲୁ କି ମାନେ ନ ଆମେ ଦେଖୁଥିଲୁ କି ଯୋଉ ପଛ ଶବ୍ଦ ଗୁଡାକ ଯେମିତି ଶୁଭିବନି ଆମେ ଚେକ୍ କରୁଥିଲୁ କିନ୍ତୁ ଶୁଭୁଥିଲା ସେତେ ସେ ଭଲ ଲାଗିଲାନି ଆମକୁ ତ ଆମେ ଆମର ଗୋଟେ ବଡ଼ ଭାଇ ଯିଏ ଭିଡିଓ ବନାନ୍ତି କଳା ହେଇକି ଆଜ୍ଞା। ତ ତାଙ୍କ ପାଖରେ ଗୋଟେ ମାଇକ ଟେ ଅଛି ସେଟା ତ୍ୟ ମାନେ ମାନେ ଅନଲାଇନ ମଗେଇଥିଲେ ତ ସେଥିରେ କଣ ଭଲ ମାନେ ପ୍ରାଇଜ ନଅଶହ ହଜାର ମାନେ ହଜାର ଟଙ୍କା ପଡୁଚି ହଜାର ଟଙ୍କା ସେଟା ପଡୁ ନଅଶ ନବେ ଟଙ୍କା ତ ସେଇଟା ଭଲ ମାନେ ପଛ ଶବ୍ଦ ଶୁଭେ ନାହିଁ ଭଲ ଟା। ତ ସେଥିପାଇଁ ସେଇଟା ଯଦି ସେ ମଗେଇଛନ୍ତି ଅଲରେଡି ଭଲ ବୋଲି ତ ଆମେ ଜାଣିଛୁ ସେଇଟା ଭଲ ତ ଆମେ ସେଇଟା ମଗେଇ ଦେବୁ ଅନ୍ ଲାଇନ୍ ଅଡର କରିବୁ। ଦି ଜଣ ଆମେ ଭାବୁଥିଲୁ ଗୋଟେ କିଣିବୁ କିନ୍ତୁ ଯେହେତୁ ମୁଁ ନେ ଅଲଗା ଅଲଗା ହେଲେ ବେଟର ସମସ୍ତଙ୍କର ଗୋଟାଏ ଗୋଟାଏ ଥିବ କାହାର କେତେ ବେଳେ କଣ ଦରକାର ଥିବ ଫୁଣି ଗୋଟେ କିଣିଲେ ଅସୁବିଧା ନୁହଁ।
ହଁ।
ତ ଦିଟା କିଣିଦେଲୁ ଆଉ ମାନେ ଅନଲାଇନ ରୁ ମଗେଇନୁ ସେଇଟା ଟିକେ ଦେଖିକି ମଗେଇବୁ ଆଉ ବା
ସେ ଟିକେ ପଠେଇଦେବେ ତ ତାର ଇଏ
ଲିଙ୍କ
ହଁ,
ଆଜ୍ଞା ଆଜ୍ଞା ବହୁତ ଭଲ ଭାବରେ, ସେଥିରେ ଦିଟା ମାଇକ ରହୁଛି ଆଉ-ଉ-ଉ ଏ ଦିଇଟା ମାଇକ୍ ରହୁଛି ଆଉ। ଭଲ ଦିଟା ମାଇକ୍ ରହିବା ହିଁ ଭଲ ନା। ଗୋଟେ ଭିଡିଓରେ ତିନି ଜଣ କରିବ। ଯଦି ସିଙ୍ଗଲ ବାଲା ଦର ତାର ଗୋଟେ ବାଲା ବି ମାଇକ୍ ମିଳେ ସେଇ ବ୍ରାଣ୍ଡ ର। ରୁ ଗୋଟେ ବାଲା ବ ଯଦି ଆଣିବେ ମୁଁ ପଛେ ବ୍ରାଣ୍ଡ ର ଡିଟେଲସ ଦେଇଦେବି ତତେ ଆପଣ ଦେଖିଦେବେ ଆଉ।
ହଁ,
ଯାହା ଆପଣଙ୍କ ଦିଦିଙ୍କୁ ଭଲ ଲାଗିବ। ଦିଟା ବାଲା କି ଗୋଟା ବାଲା ଯାହା ବି ଭଲ ଲାଗିବ ତାଙ୍କୁ ଦିଟା ବାଲା ମଗେଇଲେ ଭଲ କାହିଁ ନା ହ ଜଣକା ଗୋଟେ ବାଲା ସେଇ ଛଅଶହ କି କଣ କେତେ ପଡୁଥିବ ବୋଧେ ମୁଁ ଜାଣି ନାହିଁ। ଦେଖିଲେ ଆପଣ କିଣିବେ ଆଉ। ଆଉ ସେଇ ସବୁ ଜିନିଷ ଦେଖୁଥିଲୁ ଆଉ ଗୋଟେ ଘଣ୍ଟା ଟେ ଆଣିଚୁ। କଣ କହିଲେ ଯୋଉ ମା ଟୁ ୱାଚ୍ ଥାଏ।
ସ୍ମାର୍ଟ ୱାଚ ଆଣିଲ, ଆଜି?
ମୋ ପାଇଁ ଆଣିନାହିଁ।
ଆଉ,
ଏମିତି ଗପିବାର ଅଛି ତ ଗପି ଦଉଛି କିଛି ବି ଆଉ। ମୋ ମାମା ଆଣିଛନ୍ତି ମୋ ବାବାଙ୍କ ପାଇଁ।
ସ୍ମାର୍ଟ ୱାଚ,
ଆଜ୍ଞା, ବାବାଙ୍କୁ ସେସବୁ ପସନ୍ଦ ନୁହଁ କିନ୍ତୁ କିଣିଦେଲି ଗୋଟେ ଆଉ। ବାବାଙ୍କୁ ମାନେ ଡିଜିଟାଲ ଘଡି ଭଲ ଲାଗେ।
ହଁ,
ଡିଜିଟାଲ ଘଡି, ହଁ ହ ହ, ନାଇଁ ମାମା ପଚାରିଲେ କଣ ଭଲ ଲାଗେ, ନା କହିଲି ଆଉଥରେ ମାମାଙ୍କୁ। ତ ସିଏ ଆଣିଛନ୍ତି କାଲି ତାଙ୍କର ଯେହେତୁ ଅ-ଅ-ଅ-ଅ ମାନେ ଚବିଶତମ ବାହାଘରର ପ-ଅ-ଅ-ଅ-ଅ ଲକ୍ଷେ ସେ ଆଣିଛନ୍ତି ତାଙ୍କ ପାଇଁ ଏହି ଭଣ୍ଡାରୀ ଏବେ ମୋ ସାଇଡ୍ ରେ ବସିକି ସେ କଥା ଗୁଡିକ ଶୁଣିକି ହସୁଛନ୍ତି। କିନ୍ତୁ ଆଉ କଣ ହିଁ କରିପାରିବେ ହସିବି ଆଉ ହସିବା ଛଡା ଆଉ କଣ କରିପାରିବେ। ଆଛା।
ହୁଁ,
ହଉ-ଉ-ଉ ମତେ କିନ୍ତୁ ସେ ଘଣ୍ଟାଟି ଭଲ ଲାଗୁଛି। ମତେ ଲାଗୁଚି ଯଦି ବାବା ନ ପିନ୍ଧିଲେ ମୁଁ ହେଟାକୁ ରଖିଦେବି। ସେଇଟା ମୋର ଭିତର କଥା। ହେ ହେ ହେ ମୁଁ ଆପଣଙ୍କୁ ଜଣେଇ ଦଉଛି। ମୋ ମାମା ବି ଏଇଠି ଶୁଣିଦେବେ ଯଦି ହିଁ ହିଁ କାରଣ ମୁଁ ଜାଣିଛି ବାବା ସେଗୁଡିକ ବେଶୀ ଦିନ ଚଲେଇବେନି ଅଳ୍ପ ଦିନ ଚଲେଇବେ ଆ ସିଏ କହିବେ ହେ ମୋ ଫୋନ କୁ କନେକ୍ଟ କରିଦେଇକି ବେକାର ଗୋଟେ ଅଳିଆ ସିଏ ଏମିତି ହେବେ ତାପରେ ମୋର। ମୋର ପୁରା ଫାଇଦା ହିଁ ଫାଇଦା ଆଉ, ଏମିତି ଆଉ। ମୋ ମାମା ମତେ ରାତି ଅଧରେ ଦଉଛନ୍ତି କଦଳୀ କେକ୍ ଖାଇବାକୁ କଣ ଆଉ କହିବି ହଉ ଖାଇଦେଉଛି ଏଇଟା ଖାଇଲେ ଚଳିବ କାହିଁ ନା ଏଇଟା ଦେହ ପାଇଁ ଭଲ ହୀତକର।
ଓହୋ କେକ୍ ଟା ଭଲ ଭଲ କଣ କହିବି।
କଦଳୀ କେକ୍ ଟା ଏଇଟା, ଏଟା ମଇଦା କେକ୍ ନୁହଁ।
ଆପୋଲୋ ଯାହା ହଉ।
ଆରେ କେକ୍ ଟାରେ କଣ ତେଲ ପଡେ ବେଶୀ ନା କଣ ପଡେ?
ତେଲ ଥାଏ, ମଇଦା ଥାଏ।
କଦଳୀ କେକେରେ ତେଲ ପଡେ ଏଇ ଯୋଉ ଏଇଟା ଅଟା ଆଉ କଦଳୀରେ ତିଆରି ସେ ମଦ୍ ମଇଦା ନୁହଁ କି କିଛି ନୁହଁ ଏଇଟା ଭଲ ହେଲ୍ଦି ଦେହ କୁ
କଣ ଏଇଟା ଅଟା ରେ ତିଆରି କି?
ଆଜ୍ଞା। ଆପଣଙ୍କ ତ କେବେ ଖାଇନାହାନ୍ତି ଆଉ ଆମ କଲେଜେରେ ସେ ଯୋଉ ଦୋକାନରେ
ଖାଇଛି ଖାଇଛି ସେଇଟା ମୁଁ ପର ଯୋଉ ଦିନ ମୁଁ ମାନେ ଲବ କରିବାକୁ ଯାଇନଥିଲି ଆପଣଙ୍କ ଉପର ଘର ମହିଳା ମି ଦ୍ର ମୋ ପାଇଁ କିଣିଦେଲେ।
କି ଏଇଟା ଲେ ଗୋଟେ ଖାଇଦେ ତୁ।
ସେ ନିଜେ ଏଇଟା ଖାଆନ୍ତିନି।
ଏ ଠି କିନ୍ତୁ ମୋପାଇଁ କିଣି ଦେଲେ।
ହୁଁ। ସିଏ ଖାଆନ୍ତିନି ଏଇ ଜିନିଷଟି ଫୁଲ ଆଉ ମୁଁ ଖାଉ ଫୁଲଙ୍କୁ ବି ଏଇଟା ଭଲ ଲାଗେ ମତେ ବି ଭଲ ଲାଗେ।
ଅହ ସେଇଆ ସେଇ ଫୁଲ ବି କିଣିଲା କିନ୍ତୁ ଏ ତାଙ୍କୁ ବି ଗୋଟେ ନେବା ପାଇଁ କହିଲା ବେଳେ ସେ କହିଲେ କି ହିଁ କଦଳୀ କେକ୍ କେକ୍ ଥାଏ।
ହଁ ସିଏ ଖାଆନ୍ତିନି।
ଆଜି କଣ କହିବି ମୋର ଗୋଟେ ମିତ୍ର ଟିଏ ଏମିତି କହିଦେଲେ ଯଦି ମୋର ସେଇ ଆଇଡି ଟି ଗଲା ତାହେଲେ ମୁଁ ତାଙ୍କୁ ତାଙ୍କ ଘରେ ପଶିକି ପିଟିକି ଆସିବି।
କାହାକୁ?
ସେଇ ଯୋଉ ଜଣେ ମୋର ମିତ୍ର କଉ ସମ୍ପର୍କ କରିବା ପାଇଁ ଚାଇ ଚେଷ୍ଟା କରିଥିଲି କିନ୍ତୁ ସେ ଅନ୍ୟ ଭାଷାରେ ଆ ଖରାପ ଭାଷାରେ କଥା କୁଏଇ ହଲୋ। ହାଲୋ। ହାଲୋ। ହାଲୋ। ହାଲୋ।